ହଁ ନମସ୍କାର।
ଆଉ କୋ କୋଉଠି ଏବେ ଆପଣ ଅଛନ୍ତି?
ଆମେ ଏବେ ବାହାରେ ଅଛୁ ଜଣଙ୍କ ବାହାଘର ଆସିଚୁ।
ଆଜ୍ଞା।
ଆଜ୍ଞା ଆଜ୍ଞା ଆଉ ଆପଣ କଣ ଏବେ ଏବେ ଆପଣ କୋଉଠି ଅଛନ୍ତି। ଆପଣ୍ ଆପଣ ଏବେ କୋଉଠି ଅଛନ୍ତି?
ଶୁବୁନି ଆ ଆଉଥରେ କୁହନ୍ତୁ କଣ କହୁଚନ୍ତି।
ଆଜ୍ଞା ଆ ମୁଁ କହଲି ଆପଣ ଏବେ କୋଉଠି ଅଛନ୍ତି?
ମୁଁ ଏବେ ଅଛି ଟିକେ ବ୍ୟସ୍ତ ଅଛି ଟିକେ ବୁଲିବାକୁ ଆଇଥିଲି ପରିବେଶ।
ଆଛା ଆଛା ପରିବେଶ ବୁଲିଆକୁ ଆସିଚନା ନା ନାଇଁ ଭାଇ ଅତି ସୁନ୍ଦର ଆଉ
ଆଜ୍ଞା ଆପଣଙ୍କ ନେଟ ନାହିଁ କି?
ହଁ ଆଜ୍ଞା ମୋର ନଟେ ଆପ ଆପଣ ଆପଣଙ୍କୁ ଭଏସ ଶୁଭୁଚି ନା?
ଆ ଆପଣ ଟିକେ ନେଟ ସେ ନେଟୱାର୍ ପୋବ୍ଲେମ ହୋଉଚି ବୋଧେ ଆପଣ ନେଟ୍ ଟିକେ ଟି ଏ ୟୁଜ୍ କରୁନ୍ତୁ।
ଆଜ୍ଞା ଆଜ୍ଞା ନାଇ ମୁଁ ଏବେ ଯଦି ମୁଁ ଏବେ ଅ ହସ୍ପଟରେ ଜଣଙ୍କ ନେଟ କନଟ୍ କରିଚି ଯଦି ମୁଁ ଏନା ହସ୍ପଟ କାଟିଦେ ତମୋର ଏଇ କଲ ଟା କଟିଯିବ ବୁଝିପାରୁଚନ୍ତିତ ସେ ଯୋଉ ମୁଁ ଯେତେବେଳେ କଲ୍ କରିବି ସେତେବେଳେ ମୁଁ ମନ୍ ଆଜ୍ଞା ଆଜ୍ଞା।
ଆଜ୍ଞା। ହୋଉ ଆଉ ଭଲ ଆଉ କଣଁ କେମିତି ଏବେ ଖାଇଚନ୍ତି କଣ ଆଜି?
ଆଜି ଆମେ ଖାଇଦେଇଚୁ ସେମତି ଭାତ ଡାଲି। ପଖାଳ ହଁ ଆଉ ଆଉ ଆପଣ କଣ ଖାଇଛନ୍ତି ସନ୍ଧ୍ୟାବେଳେ ଖରାବେଳେ ।
ମୁଁ ଭାତ, ମାଛ ତରକାରୀ, ଆଉ ଚିଙ୍ଗୁଡି ଭଜା।
ଆଚ୍ଛା ଆଛା ବଢିଆ ତାହଲେ, ଆଉ ସନ୍ଧ୍ୟାବେଳେ କଣ ଖାଇଛନ୍ତି? ନା କଣ ଖାଇବାର
ସ ସନ୍ଧ୍ୟାବେଳେ ମୁଢି ମିକ୍ସର ଖାଉଥିଲି। ଯେ ମୁଢ଼ିଟା ଟିକେ ସେପି ଯାଇଥିଲା ଭଲ ଲାଗିଲାନି ଯେହେତୁ।
ଆ ଆଚ୍ଛା ଆଚ୍ଛା ଆଚ୍ଛା ଆଚ୍ଛା ଅଲରେଡି ବୋଧେ ମୁଢ଼ି ମିକ୍ସ ଚର କରିକି ରଖିଥିଲେ ବୋଧେ ଆଉ।
ହଁ ସେଠିକି ପବନ ମାଝିଗଲେ ସିପି ଯାଉଛି ଆଉ କଣ ଦବୁ? ମୁଢ଼ି ସେ ନିଜେ ତିଆରି କରିଥିଲେି ବା ଚାଉଳ ପକେଇକି ବାଲିରେ ଟିକେ ଘଷି ଦେଲେ କଡ଼େଇରେ ହେଇଗଲା। ସେନ୍ତି ଆଉ ନିଜେ ସବୁ କରୁଛି ଆଉ ଏବେ
ଆସ୍।
ଆମର ଆ ଜାଣିଥିବେ ଆପଣ ହ ମୋ ଭଉଣୀର ବାହାଘର ଟା ଅଛି ତ ଏବେ। ଆଉ ଏବେ ବତ ଭଉଣୀର ବା ବାହାଘର ଅଛି ତ ମତେ ଟିକେ ବିଜି ରହିବାକୁ ପଡୁଛି ଯିଏ ମୋର
ହଁ ନାଇଁ ଭାଇ ପୁଅ ପିଲା ଲୋକ ତ ବିଜି ରହିବାକୁ ପଡିବ ଟିକେ ଭଉଣୀ ବାହାଘର ତ ଭାଇ ବା
ହଁ ହଁ ଯିଏ ଯି ଯିଏ ଯିଏ ଶଳା ଅଛନ୍ତି ତାଙ୍କର ଟିକେ ଟିକେ ମାନେ ଆର୍ଥିକ ପରିସ୍ଥିତି ଏତେ ଭଲ ନାହିଁ ଆମେ ଯାହା ଦଉଛୁ ତ ଝିଅ ଘର ଲୋକ ଆମର ଦି କୋଟି ଟଙ୍କା ତାଙ୍କୁ ଦିଆହଉଛି ବାହାଘର ପାଇଁ। ଆମେ ବେ ନି ନିଜେ ପୁଅ ବାହାଘର କରୁଛୁ ନିଜେ ଝିଅ ବାହାଘର କରୁଛୁ, ଆଉ ଆଉ କଣ କରିବୁ ଆମେ
ଆପଣ ତ ବହୁତ ଧାର୍ମିକ ଲୋକ ଆପଣ କଣ ଆଉ ମୁଁ କହିବେ ଆପଣଙ୍କୁ? ଆରେ ବାପରେ ଆପଣ ତ ବହୁତ ବଡ। ଆରେ ଆରେ ଆଉ କଣ ।
ଆଉ ଆ ଆପଣ କେମିତି ଆଜି ଆପଣଙ୍କ ଦିନ କେମିତି ଯାଇଛି ସବୁ ଭଲ ଅଛି? ନା ଆଜି ଆପଣଙ୍କ ପାଗ କେମିତି ସିଆଡେ ଅଛି?
ଆ ଆମର ଏପଟେ ଶୀତ ହଉଛି ପ୍ରବଳ ଆମର ଶୀତ ଏପଟେ ହଉଛି ପ୍ରବଳ। ।
ଶୀତ ହଉଛି ଶୀତ ହଉଛି ଆ ନାଇଁ ଆମର ଏଇଠି ବରଫ ପଡୁଥିଲା କିଛି ଦିନ ହେଲାଣି ବରଫ ପଡୁନି ଯେହେତୁ ଆ ଏବେ ମୁଁ କମ୍ବଳ ଘୋଡେଇ ହେଇଛି ଆଉ ହ ବ୍ଲୁ କଲର ଗୋଟେ ଶାଢୀ ପିନ୍ଧିଛି ମତେ ଶା ହଁ ହଁ ହଁ ମତେ ଶାଢୀ ପିନ୍ଧିବାକୁ ଆକ୍ଚୁଆଲି ଏବେ କାଇଁ ଭଲ ଲାଗୁଛି। ମୁଁ ଲଣ୍ଡା ବି ହେଇଯାଉଛି ଶାଢୀ ପିନ୍ଧୁଛି ତ ଏବେ ଆ ଜାଣିଛନ୍ତି ଏମିତି ସେମିତି ନଥାଏ ପୁଅ ପିଲା ଝିଅ ପିଲା ପିନ୍ଧିପାରିବେ ଶାଢୀ ଶାଢୀ ସମସ୍ତେ ପିନ୍ଧିପାରି ଆମର ଆକ୍ଚୁଆଲି ଜାତୀୟ ପୋଷାକ ଧୋତି ଆଉ ଶାଢ଼ୀ ତ ଆଜ୍ଞା । ହଁ ସେମିତି ଆମେ ଆମ ନିଜ କଲଚରକୁ ବି ବଢେଇ ପାରିବା ଆକ୍ଚୁଆଲି ମୁଁ ଖ୍ରୀଷ୍ଟିଆନ ଜଣେ ଆଉ ମୁଁ ମୁଁ ମୁଁ ଅଛି ଏବେ ସା ଇଏରେ ଅଛି ଆମର ଇସ୍ କନ୍ ରେ ଅଛି ଇସ୍କନ ରେ ପୂଜା ପାଠ କରେ ଆ ହରେ କୃଷ୍ଣ ହରେ କୃଷ୍ଣ ମୁଁ ଆପଣଙ୍କୁ ଶୁଣେଇବି କିଛି ଜାଣି ହରେ କୃଷ୍ଣ ହରେ କୃଷ୍ଣ କୃଷ୍ଣ କୃଷ୍ଣ ହରେ ହରେ, ଭଲ ଲାଗୁଛି ଆପଣଙ୍କୁ? ଆପଣ ବୋଧେ ମୁସଲିମ ଅଛନ୍ତି ବୋଧେ ଆପଣ କିଛି କହୁନାହାନ୍ତି ଏମିତି ଚୁପ୍ ରହୁଛନ୍ତି? ଆପଣ ଆପଣ ମୁସ୍ ଲିମ ହେଲେ ବି ବହୁତ ଭଲ ମୁସଲିମ ବି ବହୁତ ଭଲ ଅଛନ୍ତି ମୁସଲିମ ହଁ ବେଳେବେଳେ ଏମି ତି ବମ୍ ଫମ୍ ପକେଇ ଦିଅନ୍ତି ଫଟେଇ ଦିଅନ୍ତି।
ହଁ ଏବେ ଏବେ ଏବେ ସେ ପଛରେ କିଏ ଗୋଟେ ବମ୍ ଆଛା ଆଛା। ଆଜ୍ଞା ବୁଝିଲି ଯେ ଆପଣ ଅଲଗା ଟପିକ ହଁ କହୁଥିଲେ କି ଆପଣ ଏ ଏ ଟପିକର କଥା ନୁହେଁ ଏଇଟା ଭଲ ନୁହଁ ଆମେ ହଇରାଣ ହେବା ଆପଣ
ଆପଣଙ୍କୁ ଖରାପ ତ ଲାଗିବ। ଆପଣଙ୍କୁ ଖରାପ ଲାଗିବ ଆଉ ମୁଁ କଣ କରିପାରିବି ଆଉ ଆପଣଙ୍କ ଯୋଉ ସାଙ୍ଗ ଥିଲେ କଣ ସେ ସେ ସେ ଭାଇଙ୍କ ନାଁ କଣ ପାୟଲ ନାଁ କଣ ସେ ଭାଇଙ୍କ ନାଁ?
ହଁ ହଉ।
ସେ ଭାଇ ହଁ ସେ ଭାଇ ଏବେ କେମିତି ଅଛନ୍ତି? ଆଜ୍ଞା ଆଉ ଆପଣଙ୍କ ଯୋଉ ବଡ ଭଉଣୀ ବ ବଡ ଭଉଣୀ।
ବଡ ଭଉଣୀ ଯୋଉ କଣ କହୁଥିଲେ ଗୋଟେ ତାଙ୍କର ମ୍ୟାରେଜ ହବାର ଥିଲା। ଆଉ
ହେବାର ଥିଲା ସିଏ ଏବେ ଦଶମ କରୁଛନ୍ତି ତ।
ହଁ ଆପଣ ମତେ ଲାଗୁଛି ଆପଣଙ୍କ ପାଠ ପଢା ଅଧିକ ହେଇନି। ବୋ ଆପଣ ଏଇ ଦଶମୁ ବାହା କରିବା ଆଜ୍ଞା ଆଉ
ଆଚ୍ଛା ଆଚ୍ଛା ନାଇଁ ନାଇଁ ଦଶମ ନୁହ ସେ ସେ ଚାରି ବର୍ଷ ଫେଲ୍ ହେଇଛି। ସେ ଦଶମରେ ସେ ଏବେ ଦଶମରେ ଆଉ ପଡୁଛି ତ ଏଥର ଯଦି ସେ ଆଜ୍ଞା ଆଜ୍ଞା ହାଁ। ଆଜ୍ଞା ଆଜ୍ଞା ସିଏ ତ ସେ ଯଦି ଆଉ ଥରେ ଫେଲ୍ ହେଇଛି ତ ବାହାଘର କରିବା ପାଇଁ ତାକୁ ଧମକି ଦିଆଯାଇଛି ବୁଝିଲ ଆଜ୍ଞା। ଆଉ ସେ ସେଥିରେ ଏଇ ନିଷ୍ପତ୍ତି ରେ ସେ ବହୁତ ଖୁ ଖୁସି ବି ଅଛନ୍ତି ଆଜ୍ଞା ଆଜ୍ଞା।
ହୋଉ ହଁ ଆପଣ ଜାଣିଛନ୍ତି ଏଇ ଯୋଉ ଗୋଟେ ର-ର ରମାବଲ୍ଲବ ବୋଲି ଇସ୍କନ ଅଛି ଯୋଉ ଆ ଏଠି ଭୁବନେଶ୍ଵର ବର ହଁ ବରମୁଣ୍ଡା ଆଡେ ଅଛି। ହଁ ବିବେକ ବିବେକ ଆଉ ବିବେକ ବିବେକ ମହାନ୍ତି ଜାଣିଛନ୍ତି ସିଏ ଆଚୁଲି ସେଠିକାର ହେଡ ରେ ଅଛନ୍ତି ଆପଣ
ଆଚ୍ଛା ଆଚ୍ଛା ଓ ହୋ ବୁଝିଲି। ଆଚ୍ଛା ଆଚ୍ଛା ହଁ ମୁଁ କହିଲି ଆପଣ ଯେ କେବେ ଆଇ ସନ୍ଦୀ ଯୋଉ ବିନ୍ଦୁ ସାଗର ଆଡେ କେବେ ବୁଲିବା କୁ ଆସିୁଛନ୍ତି?
କଣ କହିଲେ ଵି -ବିଣ୍ଡୁ ସାଗର।
ହଁ ବିିନ୍ଦୁ ସାଗର। ଆଜ୍ଞା ଆଜ୍ଞା ବିନ୍ଦୁ ସାଗର ଆଡେ କେବେ ଆସିଛନ୍ତି ବୁଲିବାକୁ?
ବିଣ୍ଡୁ ସାଗର ଟା କୋଉଠି କହିଲେ ଏଇ ଯୋଉ ଶହିଦ ନଗର ତ?
ନାଇଁ ନାଇଁ ଲିଙ୍ଗରାଜ ମନ୍ଦିର ପାଖରେ ବିନ୍ଦୁସାଗର ଟା ଯୋ
ଓହୋ ନିଙ୍ଗରାଜ ମନ ହଁ ନି ଆପଣ ସେଇଠି ରହୁଛନ୍ତି? ଆଉ ଆପଣ ସେଇ କଥା କହିବେନି ସେଇ ବିନ୍ଦୁସାଗରରେ ମୋର ଜଣେ ଭାଇ ବଡ ଭାଇ ସେଇଠି ଆ ତାଙ୍କର ଡିଏ ଆ ମାନେ ଆଜ୍ଞା ହଁ ଟିକେ ଖରାପ ଭାବିବେନି ହଁ। ହଁ ଆଜ୍ଞା ସେ ବିନ୍ଦୁସାଗର
ହୁଁ। ଆରେ ଆରେ ଆପଣ ଆରେ ଆପଣ ଆପ ଆପଣ ଇମୋସନାଲ ଆପଣ କଣ ହେଲା ଆପଣ ନିଜ ନିଜକୁ ସମ୍ଭାଳନ୍ତୁ ଆପଣ
ଆଜ୍ଞା।
କୁହନ୍ତୁ କୁହନ୍ତୁ ଆରାମରେ ଆପଣ ଦୀର୍ଘ ନିଃଶ୍ଵାସ ନିଅନ୍ତୁ ଆରାମରେ କୁହନ୍ତୁ କିଛି ଅସୁବିଧା ନାହିଁ ଦୀର୍ଘ ନିଶ୍ଵାସ ନିଅନ୍ତୁ ଜୋରେ ସାଉଣ୍ଡ ହୋଉନି ଜୋରେ ଜୋରେ ଏମିତି ଜୋରେ ଆରେ ଆପଣ ତ ଏ ଜୋରେ ବି ନିଶ୍ୱାସ ନିଅନ୍ତୁନି ହଁ ହଁ ଏ
ଆଉରି ହଁ ଆଉ ଆ, ଆପଣ ଆପଣ ଏବେ ବାହାରେ ଅଛନ୍ତି ବୋଧେ ଯା ଆଃ, ବାହାରେ ଅଛନ୍ତି କି? ହାଲୋ, ସାର୍ ହାଲୋ । ହଁ ଆଉ ଆପଣ ଆପଣ ଆପଣ ପଢଉ ଥିଲେ। କୋଉଠି ଗୋଟେ କୋ କୋଚିଙ୍ଗ ସେଣ୍ଟରରେ ଆପଣ ପଢ଼ଉଥିଲେ? ଆ, ସେ ସେଠିକାର ପିଲା ଆପଣଙ୍କୁ କେମିତି ଲା ଠିକ୍?
ହଁ, ହଁ କିଛି କିଛି ପିଲା ତ ଭଲ ଅଛନ୍ତି।କିଛି ପିଲା ତ ଏଇ ଆପଣ ତ ଜାଣିଥିବେ ସବୁ ପିଲା
ସାନ୍ ହଁ ଭୁବନେଶ୍ଵର ଛୁଆ। ହା ଆଉ ଭୁବନେଶ୍ଵର ଛୁଆଙ୍କଠୁ ଆଉ ଦୁଷ୍ଟ କିଏ ଅଛି।
ଆଜ୍ଞା, ଆଜ୍ଞା ନାଇଁ ସେମତି ଟିକେ ଟିକେ କିଛି ଯେମତି ଭଲ ଭଲ ପିଲା ଭଲ ପାଠ ପଢନ୍ତି ଭଲସେ ସାଙ୍ଗେ ସାଙ୍ଗେ ମାନେ ହୋମୱାର୍କ ଘର କାମ ଘର ପାଠ ଭଲସେ କରିକି ଆଣି ଦେଇ, ଏ କିନ୍ତୁ କିଛି ପିଲା ପାଠ କରନ୍ତିନି, କଥା ମାନନ୍ତିନି, ବାପା ମାଙ୍କୁ ପଇସା ମାଗସନ୍। ଝିଅ ପିିଲା ପ୍ରାୟତଃ ହଁ ହଁ ଆଜ୍ଞା ସିଏ ଭଲ ଟିକେ ଖାଥାନ୍ତି ହଁ। ସିଏ ତ ବହୁତ ଭଲ ପିଲା। କିଛି ଝି ପିଲା ତ ହଁ, ଆଜ୍ଞା।
ଆଜ୍ଞା ଏ ହଁ ସେମିତି ବାପା ମାଙ୍କ ଉପରେ ସେ ଉଁ ଡିପେଣ୍ଡ କରେ ବାପା ମା କେତେ ଭଲ ଶିକ୍ଷା ଦେଇଚନ୍ତି। ଯେହେତୁ ଆଉ କଣ କରିବା ଆଉ ଆ, ଆଉ ସେମିତି ଆଉ ପିଲାଙ୍କୁ ଦେଖିବାକୁ ଗଲେ ବି ପିଲା ସବୁ ଭୁବନେଶ୍ୱର ରେ ଭଲ ନୁହଁ କେତେକ ଅଛନ୍ତି ବହୁତ ଭଲ, ଇସ୍କନ ରେ ଜଣେ ଅଛନ୍ତି ଆମର ଏ ନେ ଯୁବକ ଜଣେ ସେ ମାତ୍ର ଅଠର ବର୍ଷରୁ ତା ନା ସିଦ୍ଧାର୍ଥ। ଏ ଆକ୍ଟୁଲି ସେ ଆପଣ ମାନ ସେ ସିଏ ଉଁ, ଉଁ, ନା ପରିଚିତ ତ ସିଏ ଚୁଲେ ମାନେ ଭଲ କୀର୍ତ୍ତନ କରନ୍ତି, ବାଜା ଫାଜା ବଜାନ୍ତି । ଆଉ ସିଏ ବି ଏ ମାନେ
ଭଲ ଭଲ ନାଇ, ଅ, ଅତିସୁନ୍ଦର ଅତିସୁନ୍ଦର ଅଚୟନ। ଭଲ ବା ଆ, ନାଇଁ ସେମିତି ସିଏ ବି ଗୋଟେ ଟାଇପ୍ ର କଳା ସମସ୍ତଙ୍କ ପାଖରେ
ଆଜ୍ଞା ଆପଣ ବୋଧେ ବ୍ୟସ୍ତ ଅଛନ୍ତି। ବୋଧେ ବ୍ୟସ ବ୍ୟସ୍ତ ଅଛନ୍ତି କି ଟିକେ? ବ୍ୟସ୍ତ ଅଛନ୍ତି ବୋଧେ ହଁ, ବ୍ୟସ୍ତ ହଁ ମୋ ମୋର ବି ଟିକେ ବଜାରକୁ, ହଁ ମୋର ବଜାର ବି ଯିବାର ଅଛି। ଆଉ ଆମେ ତ ଯେହେତୁ ଏତେ ଦିନ ପରେ କଥା ହଉଚେ କଥା ହଉଚେ ଯେହେତୁ ଏତେ ଦିନ ପରେ ଆଉ ଭଲସେ ଟିକେ କଥା ହେଇପାରୁନେ। ଆଉ କେବେ ଦେଖା ହୁଅନ୍ତେ ଆପଣ ଏ ମୋ ତ ଭୁବନେଶ୍ୱର ଯାଉଚି ମୁଁ ସହୀଦନଗର ଯାଉଛି। ଏ ସେ ଲିଙ୍ଗରାଜ ଯାଉଚି।
ହଁ ସେ ସହୀଦନଗର ପାଖ ବିନ୍ଦୁସାଗର ହଁ ବିଜେପି ହଁ ସେ ପାଖାପାଖି ହଁ ସେଇଠି ଆସୁନ। ଆମେ ଦେଖାହେଇଯାଇ କିଛି ଅସୁବିଧା ନାହିଁ। କଣ ଅଛି ଠିକ ଅଛି। ଠିକ୍ ଅସି ଅସି ଆଚ୍ଛା ହଉ ମୁଁ ରଖୁଛି ।ଆଜ୍ଞା, ଆଜ୍ଞା।